ହୋ।
ଭାଇ କୋଉ ବିଷୟରେ କଥା ହବା?
ଆଜ୍ଞା।
କୋଉ ବିଷୟରେ କଥା ହବା?
ହଁ ଆଜି ଟିକେ
ପାଣିପାଗ ବିଷୟରେ କଥା ହବା।
ହଁ ଆଜି ଟିକେ ପାଣିପାଗ ବିଷୟରେ କଥା ହବା ଆଉ।
ହଁ।
ଆଉ ହଁ କିଛି କୁହନ୍ତୁ ପାଣିପାଗ ବିଷୟରେ ତମେ।
ତିନି ଦିନ ଚାରି ଦିନ ଧରି ତ ବର୍ଷା ଟା କଣ୍ଟିନ୍ୟୁ ଲାଗି ରହିଛି। ଲଘୁଚାପ ସୃଷ୍ଟି ହେଇଚି। ଆଉ ଚା ସେ ଚାରିଆଡେ ତ ଲୋକଙ୍କ ସୁବିଧାର ସମ୍ମୁଖୀନ ରହିଲା ସତର ଦିନ। ଯେହେତୁ ପାଣିପାଗ ଖରାପ ଅଛି ନେଟୱାର୍କ ବି ଅପଡ଼ାଉନ ବି ସର୍ଭର୍ ବି ରହୁଛି।
ଆଜ୍ଞା।
ହୁଁ।
ହଁ।
ପାଣିପାଗ ଟା ଏତେ ଚେଞ୍ଜ ହେଇ ହେଇଯାଇଛି ଆଉ। ମୁଁ କହୁଥିଲି ଅସୁବିଧାର ସମ୍ମୁଖୀନ । ଆଉ ଗୋଟେ କଥା ହେଲା ତିନି ଦିନ ହେଲା ପାଣି ପାାଗ ଯୋଉ ଭଳିଆ ଜାର ଘାଟ ସବୁଆଡେ ଯାତାୟାତ ପାଇଁ ଅସୁବିଧା। ସମ୍ମୁଖୀନ ହେବାକୁ ପଡୁଛି। ଘାଟ ସବୁ ପାଣି ହେଇକି ଲୋକ କଣ କଣ ଅସୁବିଧା ସମ୍ମୁଖୀନ ହେଉଛନ୍ତିୁ? ପାଣିପାଗଟା ଯେହେତୁ ଇଏ ହୋଉଛି ଲୋକୋଙ୍କୁ ଟିକେ ଅସୁବିଧାର ସମ୍ମୁଖୀନ କରି ଲକ୍ଷ୍ୟ ଜଣାଯାଉଛି। ସେ ଯାହା ହୋଉଛି ଆଉ କିନ୍ତୁ ପାଣିପାଗ ଇଏ ଚାଷୀ ଯାହା ହେବା କଥା ତା କଣ୍ଟିନ୍ୟୁ ଟା ଶୀତଳ ହୋଇ ଚାଲିଛି। ନା କଣ ଆମେ କି କଣ କରିପାରିବା ଲଘୁଚାପ ଯେମିତିଆ ବର୍ଷା ନା। ଆଉ ଏଣେ ଯାହା ହରିଆ ଘଟୁଛି ଆଉ ତିନି ଦିନ ହେଲାରୁ କଣ୍ଟିନ୍ୟୁ ବର୍ଷା ହଉଛି ରାତି ଦୁ ଦିନ ସକାଳ ପର୍ଯ୍ୟନ୍ତ ହୋଉଛି। ଆପଣ? ସେଆଡେ଼ କଣ ପାଣି ପାଗ କଣ କେମିତି ସିଚୁଏସନ୍ ରହୁଚି।
ହଁ ଏବେ ତ ବର୍ଷା କାଲିଠାରୁ ଦି ଦିନ ହବ ତ ଲାଗି ରହିଛି। ଆଜି ତ ଦିନ ସାରା ଏମିତି ବର୍ଷା ଲାଗି ରହୁଛି। ଅ ପ୍ରାୟତଃ ପାଣିପାଗ ତ ମୁଖ୍ୟତଃ କହିଲେ ଆମେ ଅ ସମୟର ବାୟୁମଣ୍ଡଳର ବ୍ୟବସ୍ଥା। ମାନେ ଯାହାକୁ ଆମେ କହୁଥାଉ।
ସବୁ ଗଛ ବାଛ ସବୁ କାଟି କୁଟି ଦଉଛନ୍ତି। ଆଉ ବର୍ଷା ହଉଛି। ହୋଉଛି ଆଉ।
ତାପରେ ତାପମାତ୍ରା କେତେ ଗରମ କିମ୍ବା ଥଣ୍ଡା ଅଛି। ତାହାକୁ ଦର୍ଶାଇ ଥାଏ ମାନେ ପାଣିପାଗ ହିସାବରେ।
ହୁଁ।
ତାରେ ତାର ପବନ କେଉଁ ଦିଗକୁ ଗତି କରେ ଏବଂ କେ କେତେ ବେଗରେ ରହୁଛି ତାହା ପାଣିପାଗକୁ ବି ପ୍ରଭାବିତ କରିଥାଏ। ଏହା ଗୋଟା ପଏଣ୍ଟ। ତାପରେ ମେଘ ବେଶୀ ହେଲେ ବର୍ଷାର ସମ୍ଭାବନା ବି ବଢିଥାଏ। ଯାହା ଜନଜୀବନ ଯିବା ଆସିବା କାମ ଧନ୍ଦା ଏସବୁ ଅ ବାଧା ସୃଷ୍ଟି କରିଥାଏ।
ହୁଁ।
ନିହାତି ଭାବରେ।
ଯାଅ।
ତାପରେ ସେଇ ସମୟରେ ବଜ୍ରପାତ ବି ଆପଣ ଜାଣିଥିବେ ବଜ୍ରପାତ ସମୟରେ ଖୋଲା ଖୋଲା ସ୍ଥାନ ଗଛ ତଳେ ଅ କିମ୍ବା ବିଦ୍ୟୁତ ବିଦ୍ୟୁତ ଖୁଣ୍ଟ ପାଖରେ ଛିଡା ହବା ଅନାବଶ୍ୟକ ନିହାତି ଯେମିତି ଆମକୁ ବିପଦ ପଡିଥାଏ ଯେ ବର୍ଷା କି ଘଡଘଡି ମାରିଲେ ଅ କୌଣସି ଫାଙ୍କା ଜାଗାରେ କି ଗଛ ତଳେ ଖାସ କରି ଛିଡା ହବାଟା ଉଚିତ ନୁହେଁ।
ଘଡଘଡ଼ି ତ ମାନେ କୌଣସି ଗଛ ତଳେ ଛିିଆ ହେବାଟା ଅନୁଚିତି ଆଉ।
ନିହାଦି।
ହୁଁ।
ତାପରେ ହଉଛି ତାପରେ ବର୍ଷା ହେଲେ ବହୁତ ପ୍ରକାରର ଅସୁବିଧା ବି ହେଇଥାଏ ଆମ ମାନଙ୍କର। ଯେମିତି ରାସ୍ତାରେ ପାଣି ଜମିବା ତାପରେ ଯାତାୟାତରେ ହଁ ଯିବା ଆସ୍ ବାରେ ଅସୁବିଧା ହେବା ତାର ମାନେ ଲାଇନ କଟ ବିଦ୍ୟୁତ ବନ୍ଦ ହେଇ ଯିବା ଏସବୁ ସାମ୍ନା କରିବାକୁ ପଡ଼େ। ଅତ୍ୟଧିକ ବର୍ଷା ହେଲେ ବି ଫସଲ ନଷ୍ଟ ହୋଇଥାଏ। ଆପଣ ଜାଣିଥିବେ ଅଧିକ ବର୍ଷା ହେଲେ ଧାନ ହଉ ଯେକୌଣସି ଫସଲ ଏ ସବୁ ନଷ୍ଟ ହେଇଯାଏ ଆ ମ ତଥା ମଶା ମାନଙ୍କର ଆର୍ଦ୍ରତା ବି ବଢିଯାଏ ଯାହା ଦ୍ଵାରା ରୋଗ ବ୍ୟାପି ମାନେ ମଶା କାମୁଡିବା ଦ୍ଵାରା ଡେଙ୍ଗୁ ମ୍ୟାଲେରିଆ ଏସବୁ ହୋଇଥାଏ।
ହୁଁ।
ତାପରେ ରାସ୍ତା ରାସ୍ତାରେ ଦୁର୍ଘଟଣା ବି ହୋଇପାରେ। ଏତିକ ଅଧିକ ବର୍ଷା ହେଲେ ରାସ୍ତା ହଁ। ରାସ୍ତା ସେଟା ଦେଖିବ ପାଣି ଜମିଲେ ଶିଉଳି ହେଇଯାଏ ଶିଉଳି ହେଲେ ମାନେ ଚକା ଖସିବାର ଅ ସମ୍ଭାବନା ଥାଏ ଯାହା ଆକ୍ସିଡେଣ୍ଟ ର ମୂଳ କାରଣ। ତାପରେ ଆମେ ଯେକୌଣସି ହଁ ହଁ। ତାପରେ ଦେଖିବା ଆମେ ଯେକୌଣସି ଡ୍ରେସ ପିନ୍ଧୁଛେ ତା ଶୁଖିବା ପାଇଁ ବି ଅସୁବିଧା ହୋଇଥାଏ ଜଲଦି ଶୁଖି ନ ଥାଏ।
ହୁଁ।
ତାପରେ ସ୍କୁଲ ଯିବା କଲେଜ ଯିବା ଇତ୍ୟାଦି ପିଲାମାନାନଙ୍କର ଲୋକମାନଙ୍କର ଯିବା ଆସିବା ବନ୍ଦ ହେଇଯାଇଥାଏ। କେତେକ ସ୍ ଆମେରେ ଘରେ ପଶି ଏ ପାଣି ପଶିଯାଇ ବି ପାରେ ପ୍ରାୟ ଲୋକଙ୍କ ଘରେ ଦେଖିବ ତଳିଆ ଅଞ୍ଚଳ ମାନଙ୍କରେ ଆ ମାନେ ବର୍ଷା ଅଧିକ ହେଲେ ବନ୍ୟା ସୃଷ୍ଟି କରିଥାଏ ଘରେ ବି ଗାଁ ମାନଙ୍କରେ ପାଣି ବି ପସିଯିବାର ସମ୍ଭାବନା ଥାଏ ଆପଣ
କେତେବେ ଏରିଆରେ ତ ପାଣି ବି ବର୍ତ୍ତମାନ ଏଇ ଯୋଉ ଲଘୁଚାପ ହେଇଛି ବଜାର ସହରରେ ପାଣି ହେଇଯିବଣି ଲୋକଙ୍କ ଇଏରେ
ଆଜ୍ଞା। ଆଜ୍ଞା।
ଲୋକ ଅସୁବିଧା ଲୋକଙ୍କ ଚାଲିବା ପଥ ହଉ ଅସୁବିଧା ଲୋକଙ୍କ ସମ୍ମୁଖୀନ ହଉଛନ୍ତି।
ଆଜ୍ଞା ଆଜ୍ଞା। ତାପରେ ଆଉ କିଛି ଦେଖିବେ ବର୍ଷା ହେଲେ ମାନେ ପରିବେଶ ଥଣ୍ଡା ହୋଇଯାଇଥାଏ ଦେଖିବ ଯେ କଣ ମାନେ ଖରା ଯେତିକି ଖରାରେ ଗୁଳଗୁଳି ହଉଥିଲା ଦେଖିବ ବ ବର୍ଷା ଦି ଚାରି ଦିନ ଲାଗି ରହିଲେ ପରିବେଶ ଥଣ୍ଡା ଲାଗେ ତାପରେ ଗଛ ଗୁଡି ଗୁଡି ବି ପ୍ରାୟ ଭଲ ଭାଗରେ ବଢେ ଦେଖିଥିବା ଯେକୌଣସି ହୁଁ ହୁଁ ଆଜ୍ଞା। ତାପରେ ଚାଷ ପାଇଁ ବି ପାଣି ସଫିସେଣ୍ଟ ମିଳେ ଏ ଏହା ହଉଛି ବର୍ଷାର ଗୋଟେ ଉପକାରିତା କହିବାକୁ ଗଲେ ତାପରେ ନଦୀ ପୋଖରୀ ଆଜ୍ଞା। ନଦୀ ପୋଖରୀ ଦେଖିବେ ଜଳରେ ବି ମାନେ ଭରିଯାଏ।
ହୁଁ।
ଆରେ ଆପଣ ଶୁଣିଥିବେ ଘର ପାଖ ମାନେ ବେଙ୍ଗ ମାନେ ଅଧିକ ରାବ କରନ୍ତି ଆପଣ ଶୁଣିଥିବେ ଅଧିକ ବର୍ଷା ବର୍ଷା ହେଲେ ମାନେ ଗହିରରେ ପାଣି ଜମିଲେ
ହୁଁ।
ମଶା କୀଟପ ହଁ ମଶା କୀଟ ପତଙ୍ଗ ବି ବଢି ପାରନ୍ତି। ଯାହା ମୁଁ ଏବେ କହିଲି ଲୋକ ଲୋକ ଲୋକମାନେ ଛତା ଆଉ ରେନିକୋଟ ବ୍ୟବହାର କରିଥାନ୍ତି ବର୍ଷ ଷା ଦିନ ପ୍ରାୟତଃ ଆପଣ ଜାଣିଥିବେ କେତେକ ସ୍ଥାନରେ ଟ୍ରାଫିକରେ ବି ଜାମ ହେଇପାରେ ବର୍ଷା କାରଣରୁ ଟ୍ରା ଟ୍ରାଫିକ ବି ଜାମ ହୋଇପାରି ଏମିତି କିଛି
ଅତ୍ୟଧିକ ବର୍ଷା ହେଲେ ଲୋକ ବ୍ୟ ଲୋକଙ୍କ ପାଇଁକା ଅତ୍ୟଧିକ ବର୍ଷା ହେଲା ବି ନଦୀରେ ବି ବନ୍ୟା ଆସିବ ଲୋକ ଅସ୍ତବ୍ୟସ୍ତ ହେବେ ନା ନାହିଁ?
ହଁ ନିହାତି
ହୁଁ।
ତାପରେ ବର୍ଷାର ଆଉ କିଛି ମାନେ ଭଲ ଉପକାରିତା ବି ଅଛି। ଯାହା ଦ୍ଵାରା ମାନେ ବର୍ଷା ହେଲା ଦେଖିବ ଚାଷ ପାଇଁ ଭଲ ପାଣି ମିଳିଲା ଦେଖ
ତାର ତ ପ୍ରଥମ ତ ଚାଷ ପାଇଁକା ଆଉ ଉପକାରୀ ଆଉ ଆଉ
ଆଜ୍ଞା ଆଜ୍ଞା ତାପରେ ଦେଖିବ ଖରା ଦିନେ ମାନେ ଚାଷ ପାଇଁ ପାଣିର ଯୋଉ ଅଭାବ ହୋଇଥାଏ ମରୁଡି ଦେଖା ଯାଇଥାଏ। ତାପରେ ଦେଖିବ ମାଟି ଫାଟିକି ଆଁ କରିଥାଏ। କିନ୍ତୁ ବର୍ଷା ଟିକେ ବର୍ଷା ଦିନ ଆସିଗଲେ ମାନେ ଚାଷୀ ବହୁତ ଖ ଖୁସି ହୁଏ ପାଣିକୁ ପାଣିର ତାକୁ ଅଭାବ ଦବା ପାଇଁ ହୁଏନି। ଗଛ ମାନେ ଯେ କୌଣସି ଚାରା ଗଛ ଲଗାଇଥାଏ ସେ ସହଜରେ ବି ବଢିପାରେ ବଢିଯାଏ।
ବର୍ଷା ଦିନ ଗଛ ଚାରା ଲଗେଇଲେ ଜଞ୍ଚଳ ବଢିବ ଆ
ପରିବେଶ ଥଣ୍ଡା ସହ ଅ ସତେଜ ହୋଇଯାଏ ଯାହା ମାନେ ଦେହକୁ ଟିକେ ଥଣ୍ଡା ଆସେ। ପଶୁ ପକ୍ଷୀଙ୍କୁ ଗାଈ ଗୋରୁଙ୍କୁ ସଫିସିଏଣ୍ଟ ମାନେ ସବୁ ଜାଗାରେ ପାଣି ମିଳେ ଆପଣ ଦେଖୁଥିବେ?
ତାହେଲେ ଚଢଳିବ।
ତାପରେ ଭଲ ବର୍ଷ ତାହେଲେ ମାନେ ଖାଦ୍ୟ ଶସ୍ୟ ବଢିପାରେ। ଉତ୍ପାଦନ ଭଲ ହୁଏ ଅ ମାନେ ସ ସେ ମାନେ ଆବଶ୍ୟକ ଅନୁସାୟୀ ବର୍ଷା ହେଲେ। ନା ଜଙ୍ଗଲ ଓ ସବୁଜ ଅ ଭୂମି ମାନେ ଜଙ୍ଗଲ ଦେଖିବ ବହୁତ ସୁନ୍ଦର ଦିସେ ବର୍ଷ ବର୍ଷା ଦିନ ପ୍ରାୟରେ ତାପରେ ଗରମ ବେଶୀ ଗୁଳିୁଗୁଳି କମିଯାଏ। ଓ ଲୋକମାନେ ଟିକେ ଆରାମ ଆର ଆରାମ ଅନୁଭବ କରନ୍ତି। ଆଜ୍ଞା।
ତା ତ
ଆ ହଁ।
ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା କୁହନ୍ତୁ ଆପଣ କିଛି କୁହନ୍ତୁ।
ବର୍ଷ ତ ଠାକୁର ଜଗନ୍ନାଥ ଦେହସ୍ ଶୋଇଛନ୍ତି ଯେହେତୁ ହ ଥରେ ଝିଅ ଶୋଇଛନ୍ତି ଜଗନ୍ନା ତ ମା
ଆଜ୍ଞା।
ପନ୍ଦର ଦିନି ଶୋଇ ଅମାବାସ୍ୟାରେ ଉଠି ଠାକୁର ସେ ରଥଯାତ୍ରାକୁ ବିଜେ କରିବେ ବର୍ତ୍ତମାନ ସେ ସେ ଯେହେ ଆଷାଢ ମାସ ଜଗନ୍ନାଥଙ୍କ ଯାତ୍ରା ରହୁଛି ଏଇ ବର୍ଷା ସିଜିନ ବର୍ଷା ସେଟ ହିଁ କମ୍ପଲସରି ହେବ ଆମେ କହିଲେ ବି କଣ ଯାହା ନତିନି ଏ ଅଛି ଠାକୁରଙ୍କ ଇଏରୁ
ନିହାତି।
ଯେହେତୁ ଜଗନ୍ନାଥ ବର୍ତ୍ତମାନ ଦେହ ଶୋଇଛନ୍ତି ବର୍ଷା ତ କମ୍ପଲସରି ବି ରହିବ।
ନିହାତି।
ଠାକୁର ଯେହେତୁ ଆରାଧ୍ୟ ପ୍ରଭୁ ଜଗନ୍ନାଥ। ତାଙ୍କ ଇଏରେ କିଛି ଇଏ କରିହବନି ଠାକୁରଙ୍କ ନୀଳା ଯାହା
ତାପରେ ବର୍ଷାର ଆଉ ଗୋଟେ ଭଲ ଗୁଣ ହଉଛି କି। ମାନେ ଫୁଲ ବି ମାନେ ଯେକୌଣସି ବଗିଚା ଆପଣ କରୁଥିବେ ସଫିସିଏଣ୍ଟ ପାଣି ମିଳିବା ଦ୍ଵାରା ଫୁଲ ବି ଭଲ ଚାଷ ହୁଏ ଭଲ ଫୁଲ ଫୁଟେ ଭଲ ପନିପରିବା ବି ମିଳିଥାଏ। ଏଇ ଟାଇମରେ ଆଜ୍ଞା ତାପରେ ଆଜ୍ଞା ତାପରେ ମାଛ ଚାଷ ପାଇଁ ଭଲ ବର୍ଷା ହେଲେ ମାଛ ଚାଷ ପାଇଁ ବହୁତ ଭଲ ଦେଖିବ ପ୍ରାୟ ପୋଖରୀରେ ଗାଁ ମାନଙ୍କରେ ଯୋଉମାନେ ମାଛ ଚାଷ କରନ୍ତି ଖରା ଦିନେ ପ୍ରାୟ ପାଣି ତ ଶୁଖିଯାଏ କିନ୍ତୁ ବର୍ଷା ଦିନେ ସଫିସିଏଣ୍ଟ ପାଣି ମିଳିବା ଦ୍ଵାରା ମାଛ ଚାଷ ଭଲ ଭଲ ହୋଇଥାଏ।
ହୁଁ।
ତାପରେ ଆପଣ ଜାଣିଥିବେ ଆମର ହୀରାକୁୁଦୁ ଡ୍ୟାମ ରେ ବିଜୁଳି ବିଜୁଳି ଉତ୍ପାଦନ କେନ୍ଦ୍ର ସେଠି ଅଛି। ପାଣିର ସ ଣ୍ଟ ରହିବା ଦ୍ଵାରା ବିଜୁଳି ଉତ୍ପାଦନ ବି ଭଲ ହୋଇଥାଏ।
ଭଲ ହୋଇଥାଏ ହଁ।
ଆଜ୍ଞା ତାପରେ ଅ ପଶୁ ପକ୍ଷୀ ମାନଙ୍କୁ ତ ପାଣି ମିଳିଥାଏ ନିହାତି ଅ
ହୁଁ।
ପାଣିର ଜଳ ଗୁଡ ମାନେ ପାଣିର ଅଭାବ ସେଇ ଟାଇମରେ ପାଣିର ଅଭାବ ନଥାଏ। ଗ୍ରୀଷ୍ମ ର ପ୍ରଚଣ୍ଡ ଗରମରୁ ଆମକୁ ତ୍ରାହି ମିଳିଥାଏ। ପ୍ରତକ ପଶୁ ପକ୍ଷୀ ତାପରେ ଅ ଗାଈ ଗୋରୁ ମଣିଷ ଇତ୍ୟାଦି ଦେଖିବେ ଯେକୌଣସି ସ୍ଥାନରେ ତାଙ୍କୁ ଭଲ ଥଣ୍ଡା ଅନୁଭବ ହୁଏ ଗାଈ ଗୋରୁଙ୍କୁ ପ୍ରତ୍ୟେକ ଜାଗାରେ ତାଙ୍କୁ ଯେକୌଣସି ଜାଗାରେ ହୁଏ ଉଁ ଶୋଷ ମେଣ୍ଟେଇ ପାରନ୍ତି ସେମାନେ
ଅଷାଢ଼ ମାସରେ ତ ପାଣି ସଫିସିଏଣ୍ଟ ରହେ ଜୀବଜନ୍ତୁ ସମେତେ ବଞ୍ଚିବା ପାଇଁ ସୁବିଧା ପାଣିର ଅସୁବିଧା ହୁଅ
ଆଜ୍ଞା ଆଜ୍ଞା ଆଜ୍ଞା।
ଖରାଦିନ ଯଦି ଖରା ପତନ ହୁଏ କୌଣସି ପୋଖରୀ ନଦୀ ହୁଏ ପାଣିଟା ସ ରୁହେ। ଯୀବଯନ୍ତୁ ପାଣି ସେ ପାଇଁ ଅସୁବିଧାର ସମ୍ମୁଖୀନ କରନ୍ତି ବର୍ତ୍ତମାନ ଅଷାଢ଼ ମାସ ଶେଷ ହେଲାଣି। କୌଣସି ଜୀବଜନ୍ତୁ ପାଣିର ଅସୁବିଧାର ସମ୍ମୁଖୀନ ହେଇପାରିବେ ନାହିଁ।
ହେଇପାରିବେନି ଆଜ୍ଞା।
ମଶା ଟା ମାସ ମଶା ମାଛି ତ ତାଙ୍କ ପ୍ରାର୍ଦୁଭାବ ଟିକେ ଅଧିକା ରୁହେ ପୋକ ଯେହେତୁ ରହିବ
ହଁ ନିହାତି ହଁ।
ଏଇଭଳିଆ ଇଏ ଆଉ କଣ ଅଷାଢ଼ ବର୍ଷା କ ଲାଗି ରହିବ ଏମିତି।
ତାପରେ ଗ୍ରୀଷ୍ମର ପ୍ର ପ୍ରକୋପରୁ ଲୋକମାନେ ଟିକେ ତ୍ରାହି ପାଆନ୍ତି। ବର୍ଷା ଦିନେ ଏହା ଟିକେ ଲୋକଙ୍କୁ ସାପ କୌଣସି ଜୀବଜନ୍ତୁ ଙ୍କୁ ଟିକେ ଡର ଥାଏ। କିନ୍ତୁ ଆମେ ଜଗି ରଖି ନିହାତି ଚଳିବା ଦରକାର ଆଜ୍ଞା। ଟିକେ ଜଗି ରଖି ଚଳିବା ନିହାତି ହଁ ହଁ। ନିହାତି।
ଯନ୍ତୁ ତାଙ୍କର ଭୟ ଟିକେ ରୁହେ।
ଆଜ୍ଞା।